ହ୍ୟାଲୋ ହ୍ୟାଲୋମୁଁ ପଢିବି ଏଇ ପଢୁଥିଲୁ
ଉ ହୁ ବର୍ଷା ତ ଏପଟରେ ପୁରା ଜୋରରେ ହଉଛି ଛାଡୁନାହିଁ ଟୋଟାଲି
ଓହୋ ଆମ ଏପଟରେ ବି ବର୍ଷା ହଉଥିଲା ଏବେ ଛାଡି ଯାଇଛି। ଆ ଉ କଣ ଖାଇଛ?
ଖାଇଦେନି ଚାହା ବିସ୍କୁଟ ଖାଇଥିଲି ଆଉ
ଓହୋ ସାଢ଼େ ଏଗାରଟା ହେବାକୁ ଗଲେ ନାଇଁ ଆ ବାରଟା ହେଲାଣି ଆସିକି କିଛି ଖାଇନ ଭାତ
ଭାତ ଖାଇନାଇଁ ଖାଇମୁଁ ଏ ଛୁଆ କେ କାଁ ହଉଛନ୍ତି। ଏ ବର୍ଷା ଯେ ଟୋଟାଲି ଛାଡୁନିଁ ତମ ଘରକୁ ଫୋନ କରିକି ପଚାରୁନ ଦେଖିବ କୋଉ ଭଳିଆ ବର୍ଷା ହଉଛି ବର୍ଷା ଟୋଟାଲି ଚ୍ଛାଡୁନି।
ହଁ ଘରକୁ ତ ଫୋନ କରିକି ପଚାରିଥିଲି ସେଠି ହଉଛି।
ହୁଁ।
ଆଉ ଯୋଉ କଣ ରୋଷେଇ ଆଜି ହେଇଥିଲା?
ଆଜି ମାଛ ହେଇଛି ଅଣ୍ଡା ହେଇଛି ମିଲମିକର ଆଉ ବାଇଗଣ ଭଜା।
ଓହୋ ଆଜି ଆଇଷ ସେଥି ପାଇଁ ଅଣ୍ଡା? ଆମର ଆଜି ଚିକେନ ହେଇଛି ହଷ୍ଟେଲରେ ଆଉ ସଖାଳେ ଦେଇଥିଲେ ଯୋଉ ମଟର ତରକାରୀ ଆଉ ଚକୁଳି ପିଠା।
ହଁ ହଁ। ହୁଁ।
ସେପଟେ ଲାଇନ୍ ଅଛି ନା ନାହିଁ?
ହଁ କରେଟେ ଅ
ଓହୋ ଏପଟେ ଆମର କରେଣ୍ଟ କଟି ଯାଇଛି ଡିଜି ଚାଲିଛି ତ ସେ
ଓ ହୋ।
ଡିଜେ ରେ ସବୁ ପାଣି
ମାଆ ପୁଅ ଖାଇବେ ସେ ବା ଫୋନ ନେଇ ନାହାନ୍ତି ଫୋନ ନେଇ ନାହାନ୍ତି।
ଆଉ ତାଙ୍କ ଫୋନ କୁ ନହେଲେ ଫୋନ କରିଦଉନା। ଆଉ
ବର୍ଷା ଛାଡୁ ଆଉ କଣ ଶୋଇଲେଣି ହଁ
ହ୍ୟାଲୋ ଆଉ ସମସ୍ତେ ଖାଇସାରିଛନ୍ତି?
ହଁ ବାପା ଖାଇସାରିଲେଣି ଖାଇନାହାନ୍ତି ଆଉ ସବୁ ଖାଇବେ ଆଉ।
ଆହ। ସକାଳେ କଣ ଖାଇଥିଲେ ନା ଚା ଖାଇଥିଲେ?
ଖାଇଥିଲି ଆଉ
ଓହୋ ଆ ଫ୍ରୁଟସ ଖାଅନ୍ତି ନା?
ହଁ ଖାଆନ୍ତି।
ଓହୋ ଆଉ ଦେହ କେମିତି ଅଛି?
ହଁ ଭଲ ଆଉ।
ଓହୋ
ସ।
ଆଉ।
ଆଉ କୁଆଡ଼େ ଯାଇଛନ୍ତି ଆଜି?
ବାପ ବର୍ଷା ତ କୁଆଡେ ଛାଡ଼ୁ ନାହିଁ। ସେଣେ ବର୍ଷା ହଉନେଇ କି?
ଇଆଡ଼େ କମିଛି ସିଆଡ଼େ ଏଇନା ହଉଛି। ଆଉ ପଚାରିଥିଲି ଯେ ବର୍ଷଟା ସେଇଆଡ଼େ ହୋଉଛି ଏପଟେ ଦେଖିଲା ଆକୁ କମିଯାଇଛି।
ଆ ସେ ପାଞ୍ଚ ମିନଟ ମାନେ ମାନେ ରଖୁନି ମାନେ ତାପରେ ତାପରେ ତାପରେ
ତାପରେ ହଁ ଏଇ ଏଇପାଗରେ ଖାଲି ଗରମ ଗରମ ଯୋଉ ଚିକେନ କଷା ମାଛ ଭଜା ଏଇଟା ଖାଇ ତେ ଇଛା ହବ।
ତ ହଁ ଝିଅ ଯିବୁ ଖାଇବୁ ଆଉ। ଏଇନା ତ ଏଇନା ଟିକେ ଇଚ୍ଛା ହବନି କରିବୁନି ଇଛା ହବନି।
ହଁ ସମସ୍ତଙ୍କର ଭଲ ଫାଇଦା। ଆଉ କାଲି କଣ ଖାଇଥିଲେ?
କାଲି ଖାଇଥିନୁ ବା କରିଥିନୁ ସୋଲା ଯୋଉ କନ୍ତି ବଡ଼ ସୋଲା ତରକାରି। କରିଥିଲେ ଆଉ ଆଜି ସଣ୍ଡେ ମୁଁ ତ ଆଇଁଷ
ଆଜି ଖାଆନ୍ତିନି କି ଆଉ ଆପଣ ଆସ
ନା ନା ମୁଁ ରବିବାର ଖାଉନି।
ଓ କଣ ଓଷା ନା ବାର?
ବାର।
କଣ ପାଇଁ ବାର କରୁଛନ୍ତି?
ରବିବାର ଟା କରୁଛି ଏମତି ଆଉ।
ଏ ରବିବାର ତ ସେମିତି କଣ ପାଇଁ ଗୋଟେ କରନ୍ତି ମୁଁ ଶୁଣିଥିଲି ମୋ ସାଙ୍ଗ ଜଣେ ରବିବାରେ ଖାଉନାହାନ୍ତି।
ଏ ବା ସୂର୍ଯ୍ୟ ନାରାୟଣ ସେ ସବୁଠୁ ଶ୍ରେଷ୍ ବାର ହେଲା ରବିବାରେ।
ଏତେଟା କିନ୍ତୁ କେହି କରନ୍ତିନାଇଁ। ହେଇଠି ମାନେ କୋଉଠି? କରନ୍ତିନି ଯେଉଁ ସବୁ ଅଧିକାଂଶ ଟାଇମ ସୋମବାରେ ରବିବାର ଆଉ ଗୁରୁବାର, ମଙ୍ଗଳବାର ଏଇଟା କରନ୍ତି ଆଉ ରବିବାର ଯାତ୍ରା କରିବାରେ ମୁଁ ଜାଣିବି ନାହିଁ।
ରବିବାର କରନ୍ତି ଆଉ।
ହଁ ହଁ ଆଉ ଏ ତ ଯଉ ବର୍ଷା ହେଉଥିବ କୁଆଡ଼େ ଯାଇପାରୁନି କି ନଥିବ।
ନା ବା
ଓ ହ
ହଁ।
ଖବର
ଆଉ ସବୁବେଳେ ସିଏ ତ ପୁଅରେ ଆଇଲେ ଏକାଥରେ ଖାଇବେ ବ ଏଇନା ଖାଇବୁ। ସେ ବା ଖୁଡି ନମ୍ବର ଲାଗିଲାନି ଆଉ।
କୁଆଡେ ଯାଇଛ ନା କଣ ବୁଲାବୁଲି? ପାଇଁ କୁଆଡେ ବୁଲାବୁଲି କରିବା ପାଇଁ ଯାଇଛନ୍ତି ନା କଣ?
ନାଇଁ ବର୍ଷା ହଉଛି ଯାଇଛନ୍ତି ଖାଇବେ ବୋଲି ମୁ ଡାକମି ବୋଲି ଯେ ଫୋନ କରିବି ବୋଲି।
ହଁ
ଆଉ ସେପଟେ ପବନ ହଉଚି ନା ନାଇଁ? ବର୍ଷା ସହିତ ଏପଟେ ପବନ ହଉଚି।
ପବନ ନାହିଁ।
ଆରେ ଝିପି ଝିପି ବର୍ଷଟା ଲାଗି ରହିଚି ନା କଣ? ନା ଜୋର୍ ରେ ହଉଚି?
ଝିପି ଝିପି ନୁହେଁ ଜୋର୍ ସେ ଏଇନା ବର୍ଷ୍ ଷା ହଉଚି।
ଓହୋ କେହି ତ କୁଆଡେ ଯାଇ ହବନି ଏବେ ତ ଚୁନା ମାଛ ବାହାରୁିଥିବ ନା ସେ ଗାଁ ରେ?
ହୁଁ ହଁ।
ଏଇଟା ତ କାହାର ବି ଯଉ ଧାନ ପାଇଁ ତଳା ହେଇନଥିବ।
ହୁଁ।
ଆଉ ସେ ଏଇନା ଯଦି ତଳ ଟା ହେଇଯାଇଥାନ୍ତା ସେ ଧାନ ରୁଆ ରୁଇ ବି କରିଦେଇଥାନ୍ତେ।
ହୁଁ।
ଆଉ ଆମ୍ବଡା ଖଟା ଖାଇଚନ୍ତି?
ନା- ନା -ନା ନା ଆମ୍ୱଡା ଖଟା।
ହ- ଏଇ ଆମ ହଷ୍ଟେଲରେ ତିଆରି କରିକି ଥରେ ଦେଇଥିଲେ ଆମ୍ବଡ଼ା ଖଟା ଖାଇଥିଲି। ମଝିରେ ଆଉ ଏବେ ତ ପାଚିଲା ଆମ୍ବକୁ ଖଟା କରିକି ଦେଇ ଦଉଚନ୍ତି।
ହସ୍
ବା -ଏଇଠି ଆମ୍ବ କହିବାକୁ ଗଲେ ଆମ ହଷ୍ଟେଲରେ ଅଧିକ ଆମ୍ବ ଗଛ ଲଗା ହେଇଚି। ଆଉ ଲଗା ହେଇଚି ଯେ ସେ ଆମ୍ବ ଅଛି ସେଇ ଆମ୍ବକୁ ଖଟା କରିକି ଦେଇ ଦଉଚନ୍ତି ପାଚିଲା ଆମ୍ବକୁ। ଧି ଗୋଟେ -ଗୋଟେ ଛୋଟ ଛୋଟ ଲେମ୍ବୁ ବି ଅଛି କେ ଯଉ ପୁରା ପାଚିଲା ପାଚିଲା ପତଳା ଚମଡ଼ା। ସେଇଟା କଣ ଗୋଟେ କୁହନ୍ତି ତାକୁ ତାକୁ କଣ ଗୁଟେ କୁହନ୍ତି ସେ ଲେମ୍ବୁ ଗୁଡ଼ା ପୁରା ବହୁତ ଆମ୍ୱିଳିଆ।
ହୁଁ।
ଆଉ କେବେ- କେତେବଳେ ଖାଇବେ?
ଆଁ।
କେତେବଳେ ଖାଇବେ ଆପଣ?
ନାଇଁ ଏଇନା ଜିମି ଯାଉଚି ଖାଇବିତ।
ଓହୋ ଆଉ ଘରେ ସମସ୍ତଙ୍କ ଭଲ ଅଛନ୍ତି?
ହଁ ଭଲ।
ହଁ।
ଅ- ଅଲିସା ସାଙ୍ଗ କି?
ନା- ନା।
ଓହ ଆଉ ନା ଗ୍ରପୁ ରେ କେମିତି ମିଶିଲ ଯେ ନା ନା -ନା ମୁଁ କହିଲି ଗ୍ରୁପ୍ ପୁରା କେମିତି ମିଶିଲ ଯେ ସେଇଥିପାଇଁ ମୁଁ କହିଲି ଅଲିସା ସାଙ୍ଗ କି।
ହଁ- ନା ମୁଁ ଜାଣିନି ତ।
ଏ ଗ୍ରୁପ ରେ କେମିତି ମିଶିଲ?
ଏଇ ଯଉ କଣ ମୋ ସାଙ୍ଗ ଜଣେ ସେ ମିଶେଇ ଦେଇଥିଲେ।
କିଏ କହନି?
ଏପଟ- ଏପଟିକା ଛୁଆ ଏପଟିକା ଛୁଆ। ସେ ମିଶେଇ ଦେଇଥିଲେ ଏଇ ଯଉ କଣ୍ ତ ଶୁଭଲକ୍ଷ୍ମୀ ଉଁ- ଜଣେ।
ସୁଶ୍ରୀ ଶୁଭଲକ୍ଷ୍ମୀ?
ହଁ।
ସୁଶ୍ରୀ ଶୁଭଲକ୍ଷ୍ମୀ ବେହୁରା ବି?
ନା ନା ନା ଶୁଭଲକ୍ଷ୍ସ୍ ଉଁ ତାଙ୍କ ଟାଇଟେଲ ମୁଁ କଣ ଜାଣିନି। ଆପଣଙ୍କ ଏଇ ଯୋଉ କଲରା ପିତା ଖାଇବା ପାଇଁ ଭଲ ପାଆନ୍ତି ନା ନାହିଁ?
ନା ଭଲପାଏନି।
କଲରାରେ ଯୋଉ ପକୁଡି?
ସେଏପ ସେଇଟା?
ହଁ ସେଇଟା ତ କମ୍ ପିତା ଲାଗେ ନା କଲରାର ଯୋଉ ପକୁଡିଟା।
ହୁଁଉଁ।
ହୁଁ। ଆଉ କୋଉଠି ଯୋଉ ଉଁ ପଢ଼ାପଢ଼ି କଣ କରୁଛନ୍ତି ଆପଣ?
ମୁଁ ପ୍ଲସ ଟୁ କରିଛି।
ଓହୋ।
ତମେ କୋଉ ଇୟର ମେଟ୍ରିକ ପଡିଥିଲ?
ମୋର ସବୁ ଆମ ଗାଁରେ ହେଇଛି। ଗାଁରେ କଣ୍ଟି ପାଳରେ ସବୁ ପ୍ଲସ୍ ଟୁ ଆଉ ଟେନ୍ଥେ ଆଉ ଆନନ୍ଦପୁରରେ ଆମ ର ହେଇଥିଲା ପ୍ଲସ୍ ଥ୍ରୀ।
ତମେ କେତେ ଇୟରରେ ପାସ୍ ଆଉଟ୍ ହେଇଥିଲ କି?
ଦୁଇହଜାର ତେଇଶିରୁ ପ୍ଲସ୍ ଥ୍ରୀ।
କେତେ?
ତେଇଶି ଦୁଇହଜାର ତେଇଶିରେ ପ୍ଲସ୍ ଥ୍ରୀ ପାସ୍ ଆଉଟ୍। ଆଉ
ମେ-ମେଟ୍ରିକ୍ ଟା? ସେ ହଁ।
ଉଁ ତାପରେ ଯୋଉ ତାପରେ ଆ ଏଠି ଦି ବର୍ଷ ଗ୍ୟାପ୍ ପରେ ଏଠି ପିଜି।
ହୁଁ।
ପିଜି ଯେ ଏବେ ପରୀକ୍ଷା ଚାଲିଛି କାଲି ଆମର ପରୀକ୍ଷା ଅଛି। ଆଉ ପରୀକ୍ଷା ଅଛି ତ ବିଷୟବସ୍ତୁ ଟିକେ ହାର୍ଡ଼ ଲାଗୁଛି। କାଲି ପଢ କାଲି ଆମର ଅଛି ପୁଣି ବିଷୟବସ୍ତୁ ତୁଳନାତ୍ମକ ସାହିତ୍ୟ, ଗାନ୍ଧୀବାଦ ଆଉ ନାରୀବାଦ। ନାରୀବାଦ ଆ ବାମବାଦ ବି ସେଇୟା। ନାରୀ ଏଇ ସବୁ ଅଛି ନା ତାକୁ କେମିତି କଣ ଲେଖିବୁ ସେ ଟିକେ ପଢାପଢି ଆଜି କରାହଉଥିଲା।
ହୁଁ।
ଆଉ କାଲି ତ ଆମର ସେଇ ଶୁକ୍ରବାର ଦିନ ଥିଲା ଆମର ଯୋଉ ନାଟକ ଉଁ ବିଷୟକୁ ନେଇକି। ନାଟକ ଖାଲି ଗପ ଲେଖିଲା ଭଳିଆ ଆମେ ଲେଖିଦେଇଛୁ।
ହୁଁ।
ତା‌ପରେ ମୁଁ ମୁଁ ଏଇ ପଢାପଢି ଟିକେ କରିନଥିନି ରଜରେ ସେଇଥିପାଇଁ ଟିକେ ମତେ ବି କଷ୍ଟ ହଉଛି। କେତ୍ କୁଆଡୁ କଣ ଭ ମାନେ ଲେଖାଲେଖି କରିବି ମୁଁ ନିଜେ ବି ଜାଣିପାରୁନି। ତାପରେ ୟା ପରେ ଏ ପରୀକ୍ଷା ସରିଲା ପରେ ସେକେଣ୍ଡ ଇୟର୍ ହବ। ସେକେଣ୍ଡ ଇୟର୍ ପରେ ଏ କ୍ଲାସ୍ ହବ। କ୍ଲାସ୍ ହେଇନି ଏବେ। କ୍ଲାସ୍ କିଛି ଦିନି କରିକି ତାପରେ ପଳେଇବୁ ଘରୁକୁ। ହିଁ
ଓଲୋ ଛାପ ବାହାର କରୁଛି।